ଆଲୋ ହଁ।
କଣ କରୁଛୁ।
ଏଇ ଛାତ ରେ ବସିଥିଲ ଆ ତୁ
ହଁ ମୁଁ ବି ଏଇଠି ପାଠ ପଢୁଥିଲି ତ। ଆସିଲି ବସିଲି ମୁଁ ଆଜି କଣ କରି ତତେ କଲ କରିଦେଲି ଆଉ।
ଓହୋ ଆଉ ଆଉ ତ ଖବର କଣ ପାଠ ପଢା କେମିତି ଚା ଚାଲିଚି
ହଁ ସେମତି ପ୍ଲସ ଟୁ ସେକେଣ୍ଡ୍ ଇଅର ତ ଏଇଆ ଟିକେ। କଷ୍ଟ ହେଇଗଲାଣି ସେ ଟିକେ ଟିକେ ପାଠ ପଢୁଛି ଯ ନୋଟ ବୋଟ ଦିଆଯାଉଛି ସେଇଥିରୁ। ଯାହା ପଢୁଛି ବହିରୁ ଟିକେ ଟିକେ ଯାହା ପଢୁଛି।
ଓ ହୋ। ଆଉ ଘରେ କେମିତି ଅଛନ୍ତି।
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ।
ହଁ ହଁ ଆମର। ସମସ୍ତେ ଭଲ ଅଛନ୍ତି ଆଉ।
ଆଉ ତମେୋଉ ଆର୍ଟଟା ଯେଉଁ ଷ୍ଟୋରି ଷ୍ଟାଟସ୍ ପକ ସେଇଟା ତମେ ନିଜେ ହାତରେ କରିଚ ଆଉ।
ହଁ ମୁଁ ନିଜ କରିବି
କେମତି ଶିଖିଲ ସେ ଆର୍ଟ ସବୁ।
ଆ ସ୍କୁଲ ରେ ଏମତି ଆର୍ଟ ଶିଖାାଯାଏ ଡ୍ରଇଂ କରିବା ପାଇଁ ମୁଁ କରେ ତ ଫାଷ୍ଟ ରୁଏ ତ ଏବେ କରି କରି କରି କରି ଆସ୍ତେ ଆସ୍ତେ କରି କରି ଏବେ ପର୍ଯ୍ୟନ୍ତ ବି ଚାଲିଛି ଆସ୍ତେ ଆସ୍ତେ କରୁଛୁ। ପ୍ରାକ୍ଟିସ ହେଇଗଲାଣି ସବୁ ହାତ ଇଏ ହେଇଗଲାଣି ବିନା। ଇରେଜରେ ବି ମୁଁ ସବୁ କରିପାରୁଛି ଆସ୍ତେ ଆସ୍ତେ ହା ତ ଠିକ୍ ହେଇ ଗଲାଣି
କଲର ଫଲର ସବୁ ତମେ କୋଉଠୁ ଆଣ।
ହୁଁ କଲର ଏପଟେ ତ ସେ କଲର ବେଶୀ ମୁଁ ତ କାଇହିଁ ଦେଖୁନି। ମିଳିବ ବେଶୀ କଲର ମିଳୁନି ଏପଟେ କିଛି। ବାକି ଇଁ ମୁଁ ଅନଲାଇନ ନେଇ ଆସୁ ମିଶୋ ରୁ ଅର୍ଡର କରିଦି ଆମର ତ ଟେ ବ୍ଙ୍କେଟ ବି ନାହିଁ ବ୍ଙ୍କେଟ ଦଶ ମିିନିଟର ଆଣିକି ଦେଇନ୍ତା ବ୍ଲି କି ନାଇଁ ସେଇ ସ୍ମାର୍ଟ ପଏଣ୍ଟ ର ଅଛି କିନ୍ତୁ ସେ ସ୍ମାର୍ଟ ପଏଣ୍ଟରେ ଏତେ। ବି ଏତେ ନାହିଁ ମୁଁ ଯୋଉ ଜିନିଷ ରଖୁଛି ସେ ଜିନିଷ ସ୍ମାର୍ଟ ପଏଣ୍ଟ୍ ଆଭେଲେବଲ୍ ନାଇଁ ତ ମୁଁ କଣ କରେ ମିଶ ରୁ ଅଡ଼ର କରିଦିଏ। ମିଶୋ ରୁ ଅର୍ଡର କରିଦିଏ ଆଉ ସବୁ କଲର୍ ସବୁ କଲର ଆକୁଲାରି କଲର କରେ ନା ସବୁ ଅଡର କରିିଦିଏ
ଆଉ ତମେ ଯୋଉ ମେହେନ୍ଦି ବେହନୀ ଶିଖ ତମେ ସିଏ କେମତି ଶିଖିଲ ସେ ଆ କଲାୁ ଶିଖିଗଲ ନା
ହଁ ମେହେନ୍ଦୀ ମୋ ବଡ଼ ଭଉଣୀ ମାନେ କରନ୍ତି ନା। ତ
ଆ ଆମେ ତ ଶିଖିପାରିବୁ ତମ ପାଖକୁ ଗଲେ?
ହଁ ଆସିଲେ ଶିଖେଇବେ।
ହଉ ମୁଁ କଲେଜ ଛୁଟି ଥିବ ରବିବାର ଦିନ ମୁଁ ଯିବି ତମ ପାଖକୁ ଶିଖେଇ ଦବ ଆଉ।
ହଁମ ବଡ ଭଉଣୀ ମାନେ କରନ୍ତୁ ମୁଁ ତାଙ୍କଠୁ ଆସ୍ତେ ଆସ୍ତେ କରିକି ସେଇଠୁ ଶିଖିକି ଶିଖିଗଲି ଆଉ ସେମାନେ କରନ୍ତି ମୁଁ ମୋର ଅଛନ୍ତିନା ବଡବାପାଙ୍କ ଝିଅ ବଡବାପାଙ୍କ ପୁଅ ସମସ୍ତେ ଅଛନ୍ତି। ତ ବାର ଜଣ ଭଳିଆ ଅଛୁ ଆମେ ଭାଇ ଭଉଣୀ ତ କରୁ ସେମାନେ ବି କରୁଥିଲୁ ନା ଆଗରୁ ତାଙ୍କଠୁ ଦେଖିଲି ଆସ୍ତେ ଆସ୍ତେ ଶିଖି ଖିଲି ତାପରେ ଯାଇକି ନିଜେ କରିପାରୁଛି ଆଜ୍ଞା।
ଆମେ ଯିବୁ ଟିକେ ଆମକୁ ଶିଖେଇଦବୁ ବ୍ରାଇଡେଲ ଫାଇଡେଲ ମେହେନ୍ଦୀ କରିବାକୁ ବି ଯାଉଥିବ ନା? ତମେ
ହଁ ମୁଁ ମୁଁ ମାନେ ପ୍ରାକ୍ଟିସ କରିବାକୁ ହେଲେ କଣ କରିବ ଗୋଟେ ଖାତା ନେଇ ଆସିବୁ। ଆଉ ଗୋଟେ ମେହେନ୍ଦୀ ନେଇ ଆସିବୁ କିଣିକି ମେହେନ୍ଦୀ ଗୋଟେ ପ୍ୟା ଟ ନେଇ ଆସିବୁ ରଖିବୁ ଖାତରେ ତୁ ଗାର ଗାରିଆ ଟାଣି ଦବୁ ଗାର ଟାଣି ସାରିଲା ୟୁଟ୍ୟୁବରୁ ସବୁ ଦେଖିକି ଆସ୍ତେ ଆସ୍ତେ ଦେଖିକି ସେ ଯେମିତି ଗୋଲ ବୁଲଉଛି ତୁ ଗୋଲ ବୁଲେଇବୁ ଦେଖିକି ଆସ୍ତେ ସ୍ତେ ଆସ୍ତେ ଆସ୍ତେ ସର୍କଲ ଭିତରେ କରିବ ଯୋଉ ସର୍କଲ ନୁହଁ ସ୍କୋୟାର ଭିତରେ ଗାର ଟାଣିକି ସ୍କୋୟାର କରିକି ତା ଭିତରେ କରିବା ଆ ଆସ୍ତେ ଆସ୍ତେ ତୋ ବଢ଼ିଆ ହବ ଠିକ ହେଇଯିବ।
ମୁଁ ଯିବି କୋଉଦିନ ଗୋଟେ ମେହେନ୍ଦୀ ନେଇକି
ଆରେ ଆସିବା କଥା ନୁହଁ ହୁଁ। କବେରୀ ୟୁଜ କରେ ଯୋଉମାନେ ଯୋଉ ମେହେତି ମୁଁ କିଣିକି ମାନେ କଣ କହିଲୁ ଗୋଟେ ମେହେନ୍ଦୀ ପାତ୍ରତାଇ ଜାଣି ଥିବୁ। ତାଙ୍କୁ ସେ ପତ୍ର ଯୋଉ ମଞ୍ଜୁଆତି। ହଁ ମଞ୍ଜୁଆତି ପତ୍ରକୁ ମୁଁ ଅନଲାଇନ ଅର୍ଡର କରିଦିଏ ଅନଲାଇନ ଅର୍ଡର କରିକି ତାକୁ ତା ପାଉଡର ବି ମିଳେନା। ସେ ପତ୍ର ଅର୍ଡର କରିଦିଏ ଆଉ ତା ପାଉଡର ନେଇ ଆସେ। ଆଉ ଗୋଟେ ଲିକ୍ୟୁଡ ଦିଏ। ମେହେନ୍ଦୀରେ ପକେଇବେ ସେ ଲିକ୍ୟୁଡକୁ ଗୋଳେଇକି ମେହେନ୍ ରେ କୋନ କୋନ ପାଇଁ ଗୋଟେ ଜରି ଅଛି। କୋନରେ ପୁରେ ପୁରରେଇକି ଇଏ କରିଦବୁ ମାନେ ଏବେ ବହୁତ ବହୁତ ଇଏ ବାହାରି ଗଲାଣି ମାନେ କଣ କହିଲ ଇଲୁ ହଁ ବ୍ରାଇଡାଲ ଆଉ ଗ୍ରୁମର ଯୋଉ ଷ୍ଟିକର ଆସୁନି। ଷ୍ଟାମ୍ପ ଆସେ ସେଗୁଡା ଷ୍ଟାମ୍ପ ଏବେ ଆଉଛି ତା ରେ ମେହେନ୍ଦୀ କରିଦବୁ ତାକୁ ଏମିତି ହାତରେ ଇଏ କରିଦବୁ ତ ସେ ଇଏ ଷ୍ଟାମ୍ପ ହେଇକି ହାତରେ ଏମିତି ଲା ରହିଯିବ ତ ମେହେନ୍ଦୀ କରିବା ପାଇଁ ବହୁତ ବହୁତ ଇଏ ବାହାରେ ଏବେ କରି ବି ମିଳିଯାଉଛି ଷ୍ଟିକର ଲଗେଇ ଦବୁ ସେଇ ଲୋଟସ ସେପର ଷ୍ଟି କରି ଲଗେଇ ଦବୁ ତା ଦେହରେ ମେହେନ୍ଦୀ ଲଗେଇ କି ଲଗେଇଦବୁ ତାପରେ ସେ ଷ୍ଟିକରକୁ ବାହାର କରିଦବୁ। ତ ସେମତି ବି ବାହାରୁଛି ମାନେ ଶି ଯଦି ତୋର ଇଚ୍ଛା ଦବ ଶିଖିବା ପାଇଁ। ତ ତୁ ଶିଖିପାରିବୁ ସେଥିରେ କିଛି ନାହିଁ। ଆଉ ତୁ ଯଦି ଶିଖିବୁନି ଇଏ କରିବୁନି।
ହଉ ମୁଁ ଗୋଟେ ଖାତା ଖାତା ନେଇତକି ଆଣିଥିଲି। ଗୋଟେ ଦିନ ପ୍ରାକ୍ଟିସ କରିବ ବସିକି ଆଉ।
ହଁ।
ହଁ ରବିବାର ଦିନ କଲେଜ ଛୁଟି ଥିବ।
ହଁ।
ହୁଁ ସେଇଦିନ ଗଲେ ତମ ପାଖକୁ ଯିବି। ଶିଖେଇଦବ ଆଉ ଆଉ ତମେ ସେ ଜଗା ଆଟ ବଢିଆ କର ବଢିଆ ଦିଅ।
ହଁ ସେଗୁରା ମୁଁ କଣ କହି ଲୁ ଅନଲାଇନ ସବୁ ମିଶୋ ରୁ ଅର୍ଡର କରିିଦିଏ। ଅର୍ଡର କରିଦେଲେ, ଟାଇମ ଲାଗୁଛି ସାତ ଆଠ ଦିନ ପରେ କିନ୍ତୁ ଉଁ ଭଲ ଆଉଛି ସବୁ ଗୋ ଟେ ଗୋଟେ ବଡ ବଡ ଡବା ମୁଁ କିଣି ନେଇ ଆସେ ଦୁଇଶହ ତିନିଶହ ଟଙ୍କା ଦେଇକି ତାକୁ ମୁଁ ଘରେ ତାକୁ ରଖି ମେନ୍ ତା ଦେହରେ କଣ କହିଲୁ ପବନ ବାଜିବନି ଯଦି ପବନ ବାଜିବ ତ ସେ କଲର ଶୁଖିଯିବ ଶୁଖିଗଲେ ଆଉ ୟୁଜ ହେଇପାରିବ ନାହିଁ ସେ ପୁରା ଚମଡା ଭଳିଆ ଛାଡ଼ିବ ତ ମୁଁ କଣ କରେ ନା ସେ କଲର ସେ କଲର ନେଇ ଆସେ ଏସି ସେ କିଛି ଲଗେଇକି କରେନି ନହେଲେ ସବୁ ଶୁଖିଯିବ କଲର ନହେଲେ ସବୁ ଲସ।
ସେନ୍ ତମ ପାଖକୁ ମେନ୍ ଶିଖିବାକୁ ନା ତମେ ଏମିତି ନିଜେ ନିଜେ କରୁଚ?
ହଁ ମେନ ଶିଖିବା ପାଇଁ ପିଲା ଆଉଛନ୍ତି ଅନଲାଇନ ବି ମୁ ଉ ଯୋଉମାନେ ଦୂରରେ ଅଛନ୍ତି ଶିଖି ପାରୁନାହାନ୍ତି ଅନଲାଇନ
ତମେ ଏଇ କଟକ ଫଟକ ଯାଉଥିବ ତ ମେହେନ୍ଦି କରିବାକୁ ବ୍ରାଇଡାଲ?
ହଁ। ହୁଁ ସବୁଆଡେ
ତମେ ଏବେ ଥର ଗୋଟେ କୋଉଠିକି ଯାଇଥିଲ ବା ଫଟୋ ଦେଇଥିଲ?
ହଁ ଏବେ ବହୁତ ଆଡେ କରୁଛି। ଆସ୍ତେ ଆସ୍ତେ ଗଲେ ସବୁ ଠିକ ହେଇଯିବ।
ଆଉ ସନ୍ଧ୍ୟାବେଳେ କଣ ଖାଇଛ?
ଏଇ ଏ ମୋ ପିସି ଘରେ ଆସିଥିଲି ତ ବରା ପିଆଜି ନେଇକି ଆସିଥିଲେ।
ଆଉ ରାତିରେ କଣ ଖାଇବ?
ହାଲୋ।
ହଁ ରାତିରେ ଭାତ ଅ ଭାତ ହେଇଛି ଯେ ଭାତ ମାମା ଏକା କରୁଛି ଯେ ଭାତ, ଚିକେନ ତରକାରୀ। ମୁଁ ଭାବୁ ଛି ଖାଇବି ଇ ପିଠା ଫିଠା କଣ ଖାଇଦେବି।
ଅଁ।
ଦେଖିଆ କଣ ହଉଛି?
ହଉ ତମକୁ ଥଣ୍ଡା ହେଇଥିଲା ତମ ଦେହ ଠିକ ହେଲାନି?
ହଁ ଏଇକା ତ ସିଜିନ ଚେଞ୍ଜ ହଉଛି ନା ଯାହାବିହେଲେ ଜର, ଥଣ୍ଡା, କାଶ। ଏଇରା ହବ।
ହୁଁ ହୁଁ। ବର୍ଷା ବି ହଉଛି ଏବେ ସକାଳ ବେଳା।
ହଁ ବର୍ଷା କରିବା ବର୍ଷା ତ ଏବେ ହଉଛି ସିଜନ ଚେ ଞ୍ଜ ହଉଛି ମାନେ ବର୍ଷା ଦିନ ଆସିଗଲା ଏଇଆ ହବ ଆଉ।
ଆଉ ରାନୀ ଦିଦି ଘରକୁ ଯାଇନ, ଆଉ?
ନା ଯାଇନି ରାନୀ ଦିଦି ଘରକୁ ଭାବିଥିଲି କି ଯିବା ପାଇଁ ଆଜି ଯେ କାମ ଥିଲା ତା ପାଖରେ ଟିକେ। ବର୍ଷା ହେ ଭିତରେ ଗଲେ ହେଇଥ
ସେ ଆସିନି ଆଉ ଘରକୁ?
ସେ ଆସିବ କାଲି ଆଡ଼କୁ ଉ ଆସିବ କାଲି ଆସ କାଲି ଜଣେ ଯୋଉ ଲେଟିଙ୍କର ଅଛି ତ ଆମେ ଯିବାର ଅଛି ବାହାଘରିଆ ତ ଯିବୁ ଆଉ।
ହଉ ତମେମାନେ ସବୁ ମିଶିକି ଯିବ ନା?
ହୁଁ।
ତମେ ଆଜି ଯୋଉ ସ୍ଟାଟସ ଦେଲ ମାମା ଖୁଡ଼ିଙ୍କ ବଡ଼େ ଆଜି ଥିଲା ଦେଖିଥିଲି ସେ ସ୍ଟାଟସ ଟା।
ମାମା ଖୁଡ଼ିଙ୍କ ଜନ୍ମଦିନ ଥିଲା ସେ ଯାଇଛନ୍ତି ମଧେ ତାଙ୍କ ଘରକୁ ବୋଧେ ଯାଇଛନ୍ତି ଭାରି।
ଆଉ ତମ ଘର ପାଖରେ ଯଉ ଛୁଆ ଦେ ସ୍ଟାଟସ ଦବା ଶିଖିଯାଇଛି ସେ ଛୁଆ ଟା?
ସେ ମାମୁନୁ ସେ ଜଣେ ଭାଇଙ୍କ ଝିଅ ଟେ। ସିଏ ଆସେବାରି ଏଠିକି ଆଉ ଆମ୍ବାକୁ ଆଉ
ହଁ।
ଆଉ ଆଜି ଘରେ ଖାଇବାକୁ କଣ ହେଇଛି?
ଦିନରେ ତ ହାତ ଡ଼ାଲି ଆଳୁ ଚୁଟୁଣିି ଭଜା ହେଇଗରା ହେଇଥି ଥି ରାତିରେ କଣ ମାମା କରିଥିବ କଣ ତରକାରୀ ବରକାରୀ କି ରୁଟି ଫୁଟି କଣ କରିଥିବ ଆଉ।
ଓହୋ।
ଆଉ ଆଜି ସକାଳେ ଜିମ ଯାଇନ?
ହଁ ଯାଇଥିଲି ଆମର ତ ସକାଳୁ ବେଳେ ଜିମ୍ ନା
ଆଉ ତମର ତ ଗୋଟେ ଛୋଟ କୁକୁର ଆଣିଥିଲା ବା କଣ ମୁଁ ଶୁଣିଥିଲି।
ହଁ ଗୋଟେ ଛୋଟ କୁକୁର ଟେ ଆଇଛି ଆଉ। ହୁଁ ଆଉ ଗୋଟେ କୁକୁର ଆଣିବି ବୋଲି ଭାବିଥିଲି ଯେ ଦେଖାଯାଉ କଣ ହଉଛି।
ହୁଁ ହୁଁ।
ଆଉ ତ ମାମା ଏବେ କଣ କରୁଛନ୍ତି?
ସେ ରୋଷେଇ କରୁଛି ବୋଧେ ଆଉ।
କାଲି ଜଣେ ଭାଇଙ୍କ ସହ କଥା ହେଇଥିଲି ସେ ପଚାରିଥିଲେ କହିଲେ କି ଇଏ ବିବୁଲ ମୁଁ ଙ୍କ ଝିଅ ମୁଁ କହିଲି ହଁ ଏଇ ବିବୁଲୁ ଙ୍କ ଝିଅ।
ଓ ହୋ।
ଆଉ କଣ କହିଲେ ସେ ଭାଇ?
ହଁ ଏମିତି ନର୍ମାଲି କଥା ହଉଥିଲୁ ରାତିରେ।
ଆଉ ତୋ ବାପାଙ୍କର କଣ ପା ଦେହ ଖରାପ ଥିଲା ଠିକ ହେଲାଣି?
ହଁ। ଦେହ ଖରାପ ଥିଲା ଏ ଠିକ ଠାକ ହେଇଗଲାଣି ସବୁ ଠିକ ଠାକ ଅଛନ୍ତି ଆଉ।
ହ ହଁ।
ଆଉ ତମ ଘରାମିଳା କେବେ ହବ?
ଉଁ ଏବେ ତ ହେଇନି ଏବେ ତ ବହି ଗୋଟେ ପୂଜା ହେଲା ଆମର। ମଇରାବଣ ମଧ ମଧେ ଏଇଗୁଡ଼ା ପୂଜା ହେଲା ନା ହବ ଏବେ ରିଏଲସିଏଲ ଚାଲିଛି ହଁ।
ଆଉ ଅଭି ଭାଇର ଏଥର କଣ ହେଇଛି?
ଏ ବୋଧେ ଜାଣିନି ଭଲସେ କଣ ହେଇଛି? ଆଉ ଏବେ ସେ। ହଁ ସିଏ କିନ୍ତୁ ଏଥର କଣ ହେଇଛି କି ଏବେ ସବୁ ଆରଥରକୁ ଯୋଉଁମାନେ ଥିଲେ ଏବେ ତାଙ୍କ କ୍ୟାରେକ୍ଟର ବହୁତ ଚେଞ୍ଜ ହେଇଯାଇଛି ତ ସେମିତି ରିୟଲସେଲ ବୋଧେ ଷ୍ଟାର୍ଟ ହେଇନି ହେଇଥିଲେ ଆମେ ଜାଣି
ନା ଆମ ଆମ ଗାଁରେ ଥରେ ତମ ଗାଁ ପିଲା କରିଥିଲେ ଇନ୍ଦ୍ରଜିତ୍ ସେଇଟା ଦେଖିଥିଲି ଅଭି ଭାଇ ସେଥିରେ ଇନ୍ଦ୍ରଜିତ୍ ହେଇଥିଲା।
ହଁ।